ନମସ୍କାର
କ ନା
ଆଜ୍ଞା
ଜୟ ଜଗନ୍ନାଥ
ହଉ ଜୟ ଜଗନ୍ନାଥ
ତତେ ଶୁଭୁଛି
ନାଁ ଅବଡାଉଁନୁନ।
ତତେ ଶୁଭୁ
ତତେ ଶୁଭା ଯାଉନି ନାଁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଁ।
ହାଁ ଶୁଭିଲା। ଆଉ କଣ କରୁଥୁଲୁ?
ଏଇନା ସ୍କୁଲ ରୁ ଆସିଲି ଏଇନା ବିଦ୍ୟାଳୟରୁୁ ଆସିଲି।
ଓ ହଁ ଆଉ ବିଦ୍ୟାଳୟରେ କଣ ଆଜି ସବୁ ପଢାପଢି ହେଲା?
ଆଜି ଗଣିତ।
ହଁ।
ଆଉ କିଛି ପଢା ହେଇନି।
ଖାଲି ଗଣିତ ପଢା ହେଇଛି। ଆଉ ସ୍କୁଲରେ ଏତେ ସମୟ ସବୁ କଣ କରୁଥୁଲ ବିଦ୍ୟାଳୟରେ କଣ ଏତେ ସମୟ କରୁଥୁଲ?
ଦିନ ସାରା ଆଜି ଗଣିତ ପଢା ହେଲା। ଦିନ ସାରା ଆଜି ଗଣିତ ପଢା ହେଲା।
ଓ ହୋ ଆଉ ମଧ୍ୟାହ୍ନ ଭୋଜନ ହେଇଥିଲା।
ହଁ।
କଣ କଣ ସବୁ ହେଇଥିଲା?
ଭାତ ଅଣ୍ଡା ତରକାରୀ ଯିଏ ଅଣ୍ଡା ନ ଖାଇବ କଦଳୀ।
ଓ ହୋ ଭଲ ମାନେ ସୁସ୍ଵାଦ୍ୟ ଖାଦ୍ୟ ମାନେ ଭଲ ପରିଷ୍କାର ହେଇକି ହଉଛି ତ।
ହଁ।
ଭଲ ସ୍ଵାଦ ଲାଗୁଛି ତ?
ହଁ।
ଆଁ ହାଁ। ଆଉ କହିଲୁ ସବୁ ଆଜି ଆମେ ପରିବାର ବିଷୟରେ କଥା ହବା ହେଲା। ଆମ ପରିବାର ର ମୁଖ୍ୟ କିଏ? ତମ ପରିବାରର ମୁଖ୍ୟ କିଏ? ଉଁହୁଁ ମୁଖ୍ୟ ଲୋକ କିଏ? ତମ ପରିବାରର ସବୁଠୁ ବଡ ଲୋକ।
ଜେଜ।
ଜେଜେଙ୍କ ନାଁ କଣ?
ନରେନ୍ଦ୍ର ସ୍ବାଇଁ।
ଆଉଁ ତାଙ୍କର ଧର୍ମ ପତ୍ନୀ ନିଶ୍ଚୟେ ଥିବେ। ତାଙ୍କ ନାଁ କଣ?
ଅନ୍ନପୂର୍ଣ୍ଣ ସ୍ୱାଇଁ।
ଆଉ ତାପରେ ସବୁ କିଏ କିଏ? ଅଛନ୍ତି ସେମାନଙ୍କ ନାଁ ଟିକେ ମତେ କହିଲ? ହଉ ଛାଡ ଆଉ କାଲି ବୋଧେ ଭୋଜି ଖାଇବାକୁ ଗୋଟେ ଯାଇଥିଲ।
ହଁ ଥରେ ବା କାଲି ରାତିରେ ପଚାରିଥିଲ।
ଓ ହୋ। ଆ ସେ ଭୋଜି ଗୁଡିକ ଭଲ ସ୍ଵାଦ ଲାଗୁଥିଲା। ନାଁ ଭଲ ଲାଗୁନଥିଲା?
ନାଁ କିଛି ଭଲ ଲାଗୁ ନଥିଲା। ଖାଲି ଆଇସ୍କ୍ରିମ ଟା ଭଲ ଲାଗିଥିଲା। ଆଉ ଅଣ୍ଡା ରୋଲ ଟା ଭଲ ଲାଗୁ ଅଣ୍ଡା ଚପ୍ ଟା ଭଲ ଲାଗୁଥୁଲା ଚିକେନ ପକୋଡା ଟା ଭଲ ଲାଗୁଥୁଲା।
ଆଉଁ। ଆଉ ତମ କଣ? ହୋଇ। ଆଉଁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ ମୁଁ ବହୁତ୍ ତମକୁ ମିସ୍ କରୁଥିଲି।
ମନ ପକଉଥିଲେ ମତେ?
ବହୁତ୍ ବହୁତ୍ ମନେ ପକଉଥିଲେ କିନ୍ତୁ ମତେ ଦୁଃଖ ଲାଗୁଥିଲା ଆପଣ ଏପର୍ଯ୍ୟନ୍ତ ଖାଇନାହାନ୍ତି। ଆଉ ସେଥିପାଇଁ ମୁଁ ଆଉ ଆପଣଙ୍କୁ ମାନେ ଇଏ କରିବାକୁ ଚାହୁଁନଥିଲି ଆଉ। ହଇରାଣ କରିବାକୁ ଚାହୁଁନଥିଲି ଆପଣ ଖାଇ ପିଇକି ଟିକେ ଆଗ ସୁସ୍ଥ ହେଇଥାନ୍ତେ ତାପରେ ଆମେ ବାର୍ତ୍ତାଳାପ କରିଥାନ୍ତେ ଆଉ।
ଆଜ୍ଞା କୁହନ୍ତୁ?
ଆଜ୍ଞା। ଆଉ ଆପଣଙ୍କର ଆଳୁ ସିଝିକି ଥୁଆ ହେଇଥିଲା ଆପଣ ତାକୁ ବଘାରିଲେଣିନା ନାହିଁ?
ଆପଣଙ୍କ ଆଳୁଟି ମୁଁ ଶି ପ୍ରସ୍ତୁତ ପ୍ରଣାଳୀ ଚାଲିଚି ଆପଣ କେମିତି କଣ ବଘାରିବେ ଆଳୁଟିକୁ ମତେ ଟିକେ ବୁଝେଇକି କହିବେକି? ଆଉ ମୁଁ ଯିବିକି ଆଳୁର ଚୋପା ଛଡ଼େଇଦେବି ଆଳୁ ଚୋପ୍ ପା ଛଡ଼େଇ ଦେବି?
ମୁଁ ନାଇଁ ନାଇଁ ମୁଁ
ଆଜ୍ଞା ପିଆଜ ଟିକୁ କାଟିଦେବିକି? ପିଆଜ ଟିକୁ ଚୁନ୍ ଚୁନ୍ ଚୁନ୍ ଚୁନ୍ ଆଛା ବହୁତ୍ ବହୁତ୍ ଧନ୍ୟବାଦ। ଆଉ ହଉ ଆପଣ ଖାଲି ପିଆଜଟା କାଟିକି ଆପଣଙ୍କ ଆଳୁ ଟିକେ ବଘାରନ୍ତୁ ଆମେ ଭଲେ ଡାଲ୍ମାଟି ଆମର ସିଝିକି ଥୁଆ ହେଇଚି ଆପଣ କ
ଠିକ୍ ଅଛି। କିଛିବି ଆପଣଙ୍କ କଥା ଶୁବୁ ନାଈଁ।